ହାଲୋ ହଁ ଭାଇ।
ହଁ ଭାଇ ନମସ୍କାର ଭାଇ ଜୟ ଜଗନ୍ନାଥ। ହଁ ଭାଇ ଭଲ ଅଛି ଏବେ ତ ଜଷ୍ଟ ଖାଇଲି।
କଣ କହିଲେ?
ଆଉ ଏମିତି ବସିଚି। ଆପଣ ଖାଇସାରିଲେଣିି କି? ହାଲୋ।
କଣ କରୁଚୁ ହଁ ଭାଇ କୁହନ୍ତୁ।
ଆପଣ ଖାଇସାରିଲେଣି କି ଭାଇ?
କଣ କରୁଛନ୍ତି?
କହିଲି ପରା ଏବେ ଖାଇଲି ଜଷ୍ଟ ବସିଛି।
ହଁ।
ହଁ ମୁଁ କହିବାକଥା କଣ କଣ ଖାଇଲି ନା ହାଲୋ।
ହୁଁ।
କଣ କହୁଛନ୍ତି ଭାଇ ଶୁଭୁନି ଟିକେ ହଁ ଖାଇବା ସରିଲା ଭାଇ। ହଁ ଆପଣଙ୍କର ଖାଇବା ସରିଲାଣିି କି? ହଁ ହଁ ଶରିଲାଣି।
ହୁଁ।
ହାଲୋ।
କୋଉଠି ଭ ଆପଣଙ୍କ ଘର
କଣ କଣ ଖାଇବା?
ବଲାଙ୍ଗିର?
ହଁ ହଁ।
ଆଚ୍ଛା ଆଚ୍ଛା।
ଆଉ କଣ ଭାଇ? ଆମେ ଏବେ ଭାଇ ବର୍ତ୍ତମାନ ମୁଁ ଏବେ ବିଟେକ୍ ପାଠ ପଢୁଛି। ଯେହେତୁ ମୋର ଫୋରତ ଇଅର ଏବେ।
ୟା ପରେ କଣ ଅଛି?
ନାଇଁ ଜବ୍ ନାହିଁ ଭାଇ ପଢ଼ାପଢ଼ି ଚାଲିଛି। ଯେହେତୁ ମୋର ଏବେ ଏଟା ସେଭେନ୍ ସେମିଷ୍ଟାର ସେଥିପାଇଁ ଆମକୁ ଇଣ୍ଟନସିପ୍ ଦରକାର ପଡ଼େ ନା?
ଆଚ୍ଛା।
ବିଟେ ଗ୍ରାଜୁଏଟ୍ ପାଇଁ ସେଥିପାଇଁ ଆମେ ବର୍ତ୍ତମାନ ଭୁବନେଶ୍ୱର
ଆଉ ବର୍ଷା ହଉଛି ନା ନା ତମ ଆଡେ?
ହଁ ବର୍ଷା ଚଳିବ କାଲି
ଛାଡିନି। ତ ହୋଉଥୁଲା ଛାଡ଼ି ଗଲାଣି ଆଜି ସଖାଳେ ଛାଡ଼ିଚି ତମ ଆଡ଼େ ଛାଡି଼ଚି ନା ଆଉ ଚାଲିଚି ବର୍ଷା ବର୍ତ୍ତମାନ?
ଆମ ଆଡ଼େ ବି ବର୍ତ୍ତମାନ ଏବେ ଟିକେ ଛାଡି଼ଚି ଆଜି ଟିକେ ଛାଡି଼ଚି ଆଉ ନାହିଁ ‌। ଗଲା ତିନି ଦିନ୍ ହେଲା ଜୋର୍ ହୋଉଥୁଲା ଆ ଆଜି ଟିକେ ଭାଇ ଛାଡି଼ଚି।
ହଁ।
ଆଉ ଭାଇ ଆଉ କଣ ପଢ଼ାପଢି କେମିତି କଣ ଚାଲଚି?
ସେଟା ହେଲେ ଆକ୍ଚୁଲି ଭଲ କିନ୍ତୁ ଗୋଟ ଗୋଟେ ଜାଗାରେ ଅତ୍ୟାଧିକ ହେଇଯାଉଛି ମାନେ ଯେମିତି କ୍ଷତିକାରକ ହେଇଯାଉଚି। ନେ ବାତ୍ୟା ଟାଇପ୍ ର ହେଇଯାଉଚି ବହୁତ କ୍ଷତିକାର ଚାଷ ଘର ବାଡ଼ି। ବୋହୁତ ହେଇଯାଉଚି ଯେ ଯୁଆଡ଼େ ହଉନି ତୁ ଏ ଗାନ୍ ଟୋଟାଲ୍ ହଉନି ତାଙ୍କର ପାଣି ସେପଟେ ଇଁ ଅଭାବ ହଉଚନ୍ତି।
ହଁ ଭାଇ ଆପଣ କୋଉ ଏରିଆର ଭାଇ?
ଉଁ ଏଟା ଆମର ଏପଟେ ଆମ ଗାଁରେ ପାଣିର ଖରା ଦିନ ହେଲେ ଟିକେ ପାଣି ସଟେଜ୍ କାଇଁ ନାଁ ସପ୍ଲାାଏ ପାଣି ମିଳୁନି ତାପରେ ହେଠି କେତେ ବି ବର୍ଷା ଠିକରେ ନାଇଁ। ଆ ପାଣିର ଟିକେ ସଟେଜ୍ ହେଇଯାଉଚି ଆଉ ଯୁଆଡ଼େ ହଉ ଯଦି ଭୁବନେଶ୍ୱରର ମୁଁ ରହୁଚି ଭୁବନେଶ୍ୱର ବର୍ଷା ପାଞ୍ଚ ଦିନ ହେଲାଣି ପୁରା ବର୍ଷା ଛାଡ଼ୁନି। ଲଗାତାର ପୁରା ବର୍ଷା ଏବେ ନା ହଉଚି କିନ୍ତୁ ଗାଁରେ ଫୋନ୍ ରେ ପଚାରଲା ଅଳୁକୁ ନାଁ ବର୍ଷା ନାହିଁ ଝିପି ଝିପି ହୋଉଚି କିନ୍ତୁ ଏଠି ବଡ଼ ବର୍ଷା ଭୁବନେଶ୍ଵରରେ।
ଠିକ୍ କହିଲ ଭାଇ ଠିକ୍ କହିଲ ସେମ୍ କେସ୍ ଭାଇ ଆମର ବି ଗାଁ ଆଡ଼େ ମୁଁ ପଚାରଲି ଦିନେ କଁ ବର୍ଷା ହୋଉଚି କି କଇଲେ ନାଇଁ ଚଳିବ ଏମତି ହିଁ ଟିକେ ଟିକେ ବର୍ଷା ହୋଉଚି। ଆଉ ଆମେ ବି ଭାଇ ଭୁବନେଶ୍ୱର ସିଟି ଡି ସି ମାନେ ହଷ୍ଟେଲ୍ ରେ ରହୁଚୁ ନା।
ଏମତି ତୁ କଁ କରିବା?
ହଁ ବା ଲଗାତର ଗୋଟେ ଚାରିରୁ ପାଞ୍ଚ ଦିନ ହେଲା ବର୍ଷା ପ୍ରବଳ ମାତ୍ରାରେ ହୋଉଚି ନାଁ କଁ? ତ ଆଜି ଟିକେ ଭାଇ ବର୍ଷାର ମାତ୍ରା କମିଚି ଅ ଆଜି ତ ଯେହେତୁ ରବାର ଛୁଟି କଲେଜ୍ ଛୁଟି ଯେହେତୁ ଆଜି ଟିକେ ଫାଙ୍କା ଅଛି ବୁଲିବାକୁ ଯିବୁ ବୋଲି ଭାବୁଚୁ ଟିକେ ପ୍ଲାନ୍ କରିଛୁ ଆଉ ଆଜି କେଉଁଠାକୁ ଟିକେ ବୁଲିବାକୁ ଯିବୁ ବୋଲି ଆଉ। ଆପଣ ବି ଭୁବନେଶ୍ୱରରେ ରୁହନ୍ତି କି?
ହୁଁ।
ଭୁବନେଶ୍ୱର କୋଉଁ ଜାଗା ଭାଇ?
ଜ ଜ
ହାଲୋ।
କଁ ଖାଇଛନ୍ତି ଆଜି?
ମୁଁ ଆଜି ଖାଇଚି ପା ଭାତ ଡାଲି ଆଉ ଚିକେନ୍ ତରକାରୀ ଭାଇ।
ହଁ।
ହଁ ଭାଇ ଆପଣ କଁ ଖାଇଛନ୍ତି?
ଆଚ୍ଛା ଆଚ୍ଛ୍
ଅଁ? ହାଲୋ।
ପଢ଼ାପଢି ଚାଲିଚି ନାଁ କଣ ଜବ୍ ପାଇ ଅଛନ୍ତି ଆପଣ?
ନାଇଁ ଭାଇ ରୁମ୍ ରେ ଆଗା ଅଛି ମୁଁ ପଚାରୁଚି କି ଆପଣ ଆଜି କଁ ଖାଇଛନ୍ତି।
ହଁ।
ହ୍ୟାଲୋ।
କୁକ।
ହାଲୋ ଭାଇ।
ବର୍ଷା ହେଇକି ବି ମାନେ ରାତିରେ ଏତିକି ଗୋଟେ ଶୀତ ଲାଗୁଚି ଫ୍ୟାନ୍ ଫ୍ୟାନ୍ ବନ୍ଦ କରି ଶୋଇବାକୁ ପଡ଼ୁ
ହଁ ଭାଇ ହଁ ଭାଇ ଏମତି ସମସ୍ତଙ୍କର ଭାଇ।